ହଁ।
ହ୍ୟାଲୋ ତମେ କଣ କହୁଥିଲ, ସେ ପିକନିକ୍ କଥା କହୁନ‌?
ହଁ, ପିକନିକ୍ ଥିଲା ଯାଇଥିଲୁ। ମୁଁ କହିଲି କି ରାଉରକେଲା ଯାଇଥିଲୁ, ମାନେ ଚାରିଟା ପି ପିକନିକ ତ ଯାଇଥିଲି, ହଉଚି ରାଉରକେଲା ଏବେ ଯାଇଥିଲୁ, ରାତିରେ ଯୋଉ ରାତି ଅନି ଅନିଦ୍ରା ହେଇକି ଗଲୁ, ତାପରେ ରାତି ଅନିଦ୍ରାରୁ ତାପରେ ପୁଣି, ସକାଳ ହେଲା ବେଳକୁ କୁ ହାଲତ ପୁରା ଖରାପ ହେଇଯାଇଥିଲା, ଅନେଇ ବି ହଉନଥିଲା। ଭୋର ପାଞ୍ଚଟାରେ ଗାଡି ଅଟକିଲା ପାଞ୍ଚଟା ସାଢେ ପାଞ୍ଚଟାରେ ଗାଡି ଅଟକିଲା, ଲଜ ପାଖ ପାଖରେ ସେଇଠୁ ଓହ୍ଲେଇକି ଗଲୁ, ଲଜ କୁ ଗଲୁ, ସେଠିକି ଗାଧୁଆ ଫାଧୁଆ କଲୁ।
ହ
କାମ ଚାଲୁ ସେ ପୁଣି ସାର୍ ଯିଏ ସାର୍, ମାମ୍ ବହୁତ ଆଉ ଖାଲି କବାଟ ବାଡଉଚନ୍ତି ଜଲ୍ଦି ଜଲ୍ଦି କାମ ସାର, ଜଲଦି କାମ ସାର ନହେଲେ ଏଇଠି ଛାଡି ଛୁଡି ଦେଇ ପଳେଇବୁ। ତାପରେ ପୁଣି ସେ ହେଠୁ କାମ ଜଲ୍ଦି ଜଲଦି ସାରିଲୁ, ଦି ଦି ଜଣ ବାଥ୍ ରୁମ୍ ଭିତରେ ପସିଥିଲୁ।
ରାତି ଅନ୍ଧି ଅନିଦ୍ରାହେଲେ ମୁଣ୍ଡ ଏତେ ଜୋର ବିନ୍ଧିବ, ଦେହ ହାତ ଥରିବ, କଣ କଣ ସବୁ ହେବ।
ମୋର କିଛି ହୋଉନଥିଲା, ମତେ ଟ୍ରାଭେଲ ମାନେ ବୁଲିଆକୁ ତ ବହୁତ ପସନ୍ଦ ନା, କିଛି ବି ମୋର ହୋଉନଥିଲା କିନ୍ତୁ ମୁଁ ମୋ ହାଲତ, ଏତେ ଖରାପ ହେଇଥିଲା ମୁଁ ବୁଲି କାହିଁକି ନା ମୁଁ ଯୋଉ ଚପଲ ନେଇ କି ଯାଇଥିଲି ସେ ହିଲ୍ ଟା ମାଡିଥିଲି ନାଁ। ସିଏ କଣ ହେଲା ନା, ମୋ ଗୋଡ ପୁରା ଆଙ୍ଗୁଠି ଗୁରା ପୁରା ସବୁ ଫୁ ଫୁଟୁକା ହେଇଗଲା, ସେଇଠି ଗୋଟେ ପା ତାପରେ ସକ୍ସ ବି ପିନ୍ଧିଥିଲି, ସକ୍ସ ଟା ଖୋଲି ସାରିଲା ପରେ ଖାଲି ହିଲ୍ ଟା ଯେମିତି ମାଡିକି ବୁଲିଛି ମୋ ହାଲତ ପୁରା ଖରାପ ହେଲା ମୁଁ ଚାଲି ପାରିଲିନି ଗୋଡ ତଳେ ଲଗେଇ ପାଈଲିନି।
ସେଟା ଫୋଟକା ସବୁ ହେଇଯାଇଥିବ ସେ ଫାଟିଲେ ଆହୁରି ଦର ଥବ ଘା ସବୁ ହେଇଯିବ।
ହୁଁ।
ମୁଁ ବି ମୁଁ ବି ଗୋଟେ ଚପଲ ମାନେ ପିନ୍ଧିକି ଯାଇଥିଲି ଯେ ହିଲ୍ ଚପଲ। ମୁଁ ବି ମାନେ ଆମର ସେଠିରେ ବହୁତ ବଡ ମେଲନ ଗୋଟେ ପୁସ୍ତକ ମେଳା। ସେ ମେଳା ରେ ମୁଁ ଏ ବହୁତ ବଡା ରା ଆମେ ସାତଟା ଯାଇଥିଲୁ ସନ୍ଧ୍ୟା ସାତଟା ଆସିଲୁ ରାତି ଦଶ ଟା ରେ ସେ ପୁରା ଗୋଡରେ ମୋର ଦିଟା ଆଙ୍ଗୁଡିରେ ପୁରା ଫୋଟକା ହେଇଯାଇଥିଲା ସେଇଟା ବି ବହୁତ ସେଟା ଫାଟିଲେ ପୁରା ଘାଇଯାଏ ଆ ଆହୁରି ଦରଦ ହୁଏ ସେଟା ଦେଖିଲେ।
ସେ ଯୋଉ କଷ୍ଟ କହୁନି କୁହନି। ସେଇଥରେ ବି ମାନେ ଚାରିଟା ପାଞ୍ଚଟା ଜାଗା ପୁରା ବୁଲିଲୁ। ବୁଲିଲା ପରେ ହଉ ଚି କଁ ହେଲା ନା ଗୋଟେ ପାହାଡ ଉପରେ ସେ କଣ ଗୋଟେ କୁହନ୍ତି? କି ଦେବୀ ଗୋଟେ କହିଲେ ସେଠିକି ମୋର ବହୁତ ଇଚ୍ଛା ଥିଲା ମୁଁ କହିଲି ଯଦି ଫାଷ୍ଟ ସେଠି ଯାଇଥାନ୍ତେ ଭଲ ହେଇଥାନ୍ତତା କିନ୍ତୁ ସେଠି ବହୁତ ପାଛ ଥିଲା ବୋଲିକି ନେଲେନି କହିଲେ ସେଠି ଆଗେ ଗଲେ ଛୁଆ ସବୁ ଥକି ଯିବେ। ଆଉ କୋଉଠି ବି ବୁଲି ପାରିବେନି ତ ସେଥିଲାଗି ନେ ଲେନି କଣ ଲାଷ୍ଟ କୁ ସେଠି ଯେତେବେଳେ ନେଲେ ଆଉ ହାଲତ ନଥିଲା।
ହୁଁ, ଦେହ ହାତ କଣ ଥରୁଥିଲା ନା ବିନ୍ଧୁଥିଲା?
କିଛି ହଉନଥିଲା ଗୋଡ ତ ଫୁଟୁକା ଯାଇଥିଲା ସେଠି ଚାଲିବାକୁ ଆଉ ନଥିଲା।
କେବେ ଏ ପାହାଡ ଉପରକୁ ଯାଇଛ?
ସେଇ ପାହାଡ ଉପରେ ବା ସେଇଟା ମନ୍ଦିର ଥିଲା।
ଓ। ହୁଁ। ଆଉ କିଛି ତିଆରି କରିବା ଶିଖିଛ?
ଖାଇବା ଜିନିଷ ତ?
ହୁଁ କଣ କଣ ତିଆରିକ କରିବାକୁ ଶିଖିଛ?
ହଁ ମୁଁ ସବୁ ଶିଖିଛି।
ସବୁ ଶିକି ଶିଖି ଯାଇଚ?
ହଁ କିନ୍ତୁ ମୁଁ ଚିକେନ ଆଉ ମଟନ ମାନେ ଆଇଁଷ ଯେତକ ଜିନିଷ ମୁଁ କିଛି କରିବା ଶିଖିନି।
ନା ମୁଁ ଚିକେନ ତିଆରି କରିଦେବି ମାଛ ବି ତିଆରି କରିଦେବି।
ମାଛ ଟା ତିଆରି କରିବାରେ କିଛି ନାହିଁ ଚିକେନ ଆଉ ମାଛ କରିଦେବି।
ମାଛ କେମିତି ତିଆରି କରିବି କଣ? ଓ ମା ସବୁ ତିଆରି କରିକି ଦେଇଦେବେ ଆ ପୁରା ସବୁ ରେଡି କରିକି ମୁଁ ଖାଲି ବନେଇ ଦେବି।
ମାଛ ମେନ୍ ହଉଛି ଭାଜିିବାଟା।
ନା ମତେ ଭାଜିବା ରେ ବହୁତ ମଜା ଆସେ ମୁତ ଭାଜି ଭାଜିିକି ସବୁ ଜିନିଷ ତିଆରି କରିବା ବହୁତ ମଜା ହ ଚନ ଚିକନକୁୁ ମୁଁ ଏତେ ଭାଜି ଭାଜିିକି ତିଆରି କରେ। ସେଟା ପୁରା ମୋ ମାଆଙ୍କୁ ସେଟା ମୋ ହାତର ଚିକେନ ବହୁତ ପସନ୍ଦ।
ତମେ ଯେବେ ଆମ ଘରକୁ ଆସିବ ମୁଁ ତିଆରି କରିକି ଖୋଇବି ତମକୁ।
ହଉ ଆଉ ଦେଖିବା କେବେ ଯିବା।
ତମକୁ କୋଉ କୋଉ ଜିନିଷ ପସନ୍ଦ କହିଦିଅ ଆଉ ତମେ ଯେବେ ଆସିବ ମୁଁ ତିଆରି କରିକି ରଖିବି ତମେ ଖାଇବ। କୋଉଦିନ ଆସିବ?
ମୁଁ ପରା ଭେଜିଟେରିଆନ୍।
ଭେଜିଟେରିୟନ୍ ହଁ, ମୁଁ ଭେଜିଟେରିୟନ୍ ଜିନିଷ ତିଆରି କରିବା ଶିଖିଛି। ଫାଷ୍ଟଫୁଡ୍ ରୁ କହିଦିଅ।
ଫାଷ୍ଟଫୁଡ୍ ମୁଁ ଖାଉନି, କେବଳ ଗୁପଚୁପ୍ ଛଡା।
ମତେ ବହୁତ ମେଚେ ଗୁଚୁପ୍ ତିଆରି କରିଦେବି, ନହେଲେ ତମେ ଯେବେ ଆସିବ।
ହ ଖାଲି ଗୁପ୍ ଚୁପ୍ ନାଇଁ ନେ ହେନ୍ତି କିଛି ନାଇଁ।
ଅଁ ତମେ କମ୍ପ୍ୟୁଟର କରିନ?
ହଁ, ମୁଁ କରିଥିଲି ତ!
ହଁ।
କମ୍ପ୍ୟୁଟର କରିଥିଲି। ତା'ପରେ କେତେ ମାସ କରିଛି ତିନି ମାସ କୋର୍ସ। ଥିଲା ମାସେ କରିଚି, ମାସେ କଲା ପରେ ମୋର ହଉଚି କଲେଜ୍ ଖୋଲିଗଲା। ଏଣ୍ଟ୍ରାନ୍ସ ଦବାର ଥିଲା ଓ ଜେ ଇ ଏଣ୍ଟ୍ରାନ୍ସ ଦବାର ଥିଲା। ତ, କହିଲା ଏନ୍ ଏଣ୍ଟ୍ରାନ୍ସ ଦବାକୁ ଅଣତିରିଶ ତାରିଖ ଡେଟ୍ ଥିଲା। ମୋର ମାନେ ଆଉ ଏଣ୍ଟ୍ରାନ୍ସ ଦେଇକି ଆସି ସାରିଲା ପରେ, ଘରେ ମନା ଗଲେ। ସେ ସାନା ଆପା ପଠଉଥିଲେ, ସେ କଣ କଲେ ନା, ମନା କଲେ। କହିଲେ କି ଆଉ। ଆଉ କମ୍ପ୍ୟୁଟର କରିକି କଁ କରିବୁ? ଆଉ କିଛି ଦରକାର ନାହିଁ। ଏକ୍ଜାମ୍ ତ ସରିଗଲା ଆଉ କିଛି ଦରକାର ନାହିଁ। ମୁଁ ବହୁତ ଜିଦ୍ କଲି। ବହୁତ ଜିଦ୍ କଲି। ନାଇଁ, ମୁଁ ଯିବି ମତେ ମୁଁ କମ୍ପ୍ୟୁଟର ଟା ପୁରା ଶିଖିବି। ମୁଁ ପୁରା ଟା ଶିଖ୍ କି ଲେ ମୁଁ ଯାଇଁ କୋଉଠି ବି କିଛି କରିପାରିବି। ପାଠ ପଢିଲେ ବି ଆଜିକାଲି ବହୁତ ପାଠ ପଢିକି ବି କେହି ଚାକିରିୀ ପାଉନାହାଁନ୍ତି। ଯଦି ଗୋଟେ ଦିନ୍ ଶିଖିଲେ ସେଥିରେ ଅସୁବିଧା କୋଉଠି ଅଛି, ସେତକ ବି ଛାଡିଲେନି। ତା'ପରେ ବହୁତ କାନ୍ଦିଲି ବି। ସେ ଆଉ କିଛି କହିଲିନି, ଚୁପ୍ ଚାପ୍ ରହିଲି ଆଉ।
ନାଁ, ମୁଁ ମୋ କମ୍ପ୍ୟୁଟର କୋର୍ସ ତ କମ୍ପ୍ଲିଟ୍ କରିଥିଲି। ତମକୁ କୋଉ କୋଉ ଜିନିଷ ତମକୁ ମାନେ ବନିଆ ମାନେ ତମର ହବି କଣ ହବିସ୍?
ହବି ହଉଛି-ଇଁ ବୁଲିବା। ନୂଆ ନୂଆ ଜାଗା ବହୁତ୍ ବୁଲିଆକୁ ବହୁତ୍ ଇଛା। ଆଉ ନୂଆ ନୂଆ ସବୁ ବହି ଆସେ ନା, ଗପ ବହି କେବେ କିଛି ଶିଖିବାକୁ ବହି ସବୁ ଆସ୍ ସେ ବହି ମତେ ପଢିବାକୁ ବହୁତ ଭଲ ଲାଗେ। ନିଜ ପାଠ ବହି ଠାରୁ ମତେ ସେଗୁରାରେ ବହୁତ ଇନ୍ ଟ୍ରେଷ୍ଟ ଅଛି।
କାହାଣୀ ବହି ତ?
ହଁ।
ମୋତେ ବି ସେ କାହାଣୀ ବହି ସବୁ ପଢ଼ିବାକୁ ଭଲ ଲାଗେ। ଆଉ ମତେ ଅଧିକାଂଶ ପେଣ୍ଟିଂ କରିବାକୁ ବହୁତ ଭଲ ଲାଗେ। ମୋ ସାନ ବାପା ସେ ଗୋଟେ ପେଣ୍ଟର ଅଛନ୍ତି।
ପେଣ୍ଟିଂ ଖାଲି ପେନ୍ ମାନେ ଚିତ୍ର ଖାଲି ଆଙ୍କୁଛି ବସିକି ଡେଲି। ମୁଁ ତ ମୋ ପାଠରେ ତ ସରୁନି ଡ୍ରଇଂ। ଆଉ ମୁଁ ଡ୍ରଇଂ ଟୋଟାଲି ଅ ଖେରେ ଆସେ ଆସୁନଥିଲା ମତେ। ଏବେ ଡେଲି ଡ୍ରଇଂ କରିବାକୁ ପଡୁଚି।
ମୋ ବାପ ବି। ଭଲରେ ଭଲ ଭାବରେ ଡ୍ରଇଂ କରିପାରୁଛନ୍ତି ମୋ ସାନ ବାପା ବି। ଆଉ ମୁଁ ବି ଗୋଟେ ଡ୍ରଇଂ ପ୍ରିଣ୍ଟ ହେଇଗଲି। ମୋର ହବିସ୍ ମତେ ପେଣ୍ଟିଙ୍ଗ ବହୁତ ଭଲ ଲାଗେ ଆଉ ମତେ ମେହେନ୍ଦୀ ଲଗେଇବା ମୁଁ ବହୁତ ଭଲ ଭାବରେ ଶିଖି ଯାଇଛି।
ଭଲ ବିୟୁଟି ପାର୍ଲର ଖୋଲିଦବ।
ମୁଁ ବ୍ରାଇଡକୁ ବି କୁହେ ମେହେନ୍ଦୀ ହାଲୋ।
ହୁଁ ପାର୍ଲର ଖୋଲ।
ଓ ତମେ ଆସିବ ପାର୍ଲର କୁ।
ହଁ ନିହାତି।
ପାର୍ଲରରେ ସେ ସବୁ ବହୁତ କାମ କିଏ ଫେସିଆଲ କରିବେ କିଏ ସ୍ପା କରିବେ। ଏଇ ସବୁ ଗା ସମ ସ୍ତଙ୍କକର କରୁଥିବି ବସିକି ମତେ ଏଇ ଦିଟା ଭଲ ଲାଗେ ମେହେନ୍ଦୀ ଲଗେଇବା ପାଇଁ। ଆଉ ମୁଁ ମୁଁ ମେକଅପ କୋର୍ସ ଟା କରିଥାନ୍ତି। ଘରେ କହିଲେ ସେଟା କଲେ କିଛି ହେବନି। ଘରେ କହିଲେ କେ ସେ ସେଟା କରିକି କୋଉ ଫିଚ ଫ୍ୟୁଚର ନାହିଁ ସେଟାରେ ମୁଁ ଛାଡିଦେଲି।
ନାଇଁ ନାଇଁ ଫ୍ୟୁଚର ନିଜେ ଯଦି ଚେଷ୍ଟା କରିବ ବହୁତ କିଛି ଫ୍ୟୁଚର ଅଛି। ଫ୍ୟୁଚର ନାହିଁ ବୋଲି ନୁହ। ଯୋଉ ଯୋଉଠି ଗୋଟେ ଲୋକ ମା ମାନେ ଯାଇଁକି କାମ କରିକି। ତିନିଶହ ଟଙ୍କା ରୋଜଗାର କରିପାରୁଚି ତମେ ସେଠି ମେକଅପଟା କରିକି ଆରାମ ସେ। ପାଞ୍ଚ ହଜାର ରୁ ଦଶ ହଜାର ଗୋ
ହୁଁ। ଗୋଟେ ବ୍ରାଇଡାଲ କୁ ମେହେନ୍ଦି ଲଗେଇଲେ ତିନି ହଜାର ଟଙ୍କା, ପାଞ୍ଚ ହଜାର ଟଙ୍କା ମିଳୁଛି।
ହଁ ତ ନାହିଁ କାହିଁକି। ମେହେନ୍ଦୀ ଲଗେଇବ ତା ଦେହରେ ପଇସା ମେକଅପ୍ ଦବ ତା ଦେହରେ ପଇସା। ହଳଦୀ ପାଇଁ ବି ଗେ ଏବେ ତ ବହୁତ ମାନେ କେତେ କଣ। ଚାଲିଲାଣି ସବୁ ନୂଆ ନୂଆ କାମ କି ହଳଦୀରେ ବି ମେକଅପ କାର ମେହେନ୍ଦୀରେ ମେକଅପ ଦରକାର ବ୍ରାଇଡା ମାନେ ବାହାଘରେ ମେକଅପ।
ମୁଁ ମେହେନ୍ଦି ଲଗେଇକି ପଇସ ଅଦାୟ କରିଛି ମେହେନ୍ଦି ଲଗେଇକି ମୁଁ ଗୋଟେ ମାନେ ପାର୍ଲରର। ସେ ଆସିଥିଲା ମୋ ପାଖକୁ ଦିଟା। ଝିଅ ଆସିଥିଲେ ମୁଁ ଲଗେଇଥିଲି ସେ ତାଙ୍କୁ। ସେ ଜଣେ ବି ମତେ ପଇସା ଦେଇକି ଗଲେ ଆଉ ଗୋଟେ ଆମର ଏଠି। ଲୋକମାନେ ରହୁଛନ୍ତି ତାଙ୍କୁ ବି ଲଗେଇଥିଲି ସିଏ ବି ପଇସା ଦେଇଥିଲେ। ଅଧିକାଂଶ ଲୋକ ପଇସା ଦଉନାହାନ୍ତି ଗାଁରେ ଅଧିକାଂଶ ଲୋକ ପ ସହରରେ ଥିଲେ। ଦେଇଥାନ୍ତେ।
ନାଇ ଗାଁ ରେ ବେଶୀ ଏତେ ମେକଅପ ନିଅନ୍ତିନି ଗୋ
କହିବ ଦେବା ପାଇଁ ସେ କହିବେ। ଏ ଏମିତିଆ ଡିଜାଇନ ଲଗଉଛି ଏମିତିଆରେ ମୁଁ ପଇସା ଦେବି ଏମି ତିଆ ସେମିତିଆ ସେ ମାନେ ଡିଜାଇନ କୁ ହିଁ ଖରାପ ଭାବିବେ ସେ।
ହଁ।
ପଇସା ମାଗିଲେ। ଆଉ ସେଇଠି ଏଇ ବି ରଜରେ ବି ବହୁତ ଲୋକ ଆସିବେ ଲଗେଇବା ପାଇଁ। ମୋର ହାତ ସବୁ ବିନ୍ଧିବ ମୋ ମା ବହୁତ ପାଟି କରୁଚନ୍ତି ବିଲକୁଲ ବି ଲଗେଇବୁନୁ। ବିଲକୁଲ ମୁଁ ଫୋନ ଦେବିନି। ସେ ଟା ମୁଁ ଫୋନ ଫୋନ ରେ ଯୋଉ ଡିଜାଇନ ଦବ ମୁଁ ସେଇ ଡିଜାଇନ ଲଗେଇଦେବି।
ଆଚ୍ଛା
ଏ ଏବେ ବି ମୁଁ ଲଗାଉଥିଲି ମୋ ଭାଉଜକୁ। ଭାଉଜ ଦିଟା କୁ ଲଗେଇଲି, ତାଙ୍କ ଝିଅକୁ ଲଗେଇଲି। ଏ ସେଟା ମୁଁ ଲଗେଇଲିନି। ନିଜ ମନରୁ ଲଗୁଏ ଲଗେଇଲି ମାନେ ଯାହା ଯାହାକୁ ଲଗେଇଥିଲି ତାର ମନେ ପଡିଲା ଲଗେଇଦଲି ତାଙ୍କୁ।
ହଁ ହଁ
ଆଉ ତମେ ଜାଣିନ ମେହେନ୍ଦି ଲଗେଇବା ପାଇଁ?
ନାଇଁ ମୁଁ ମେହେନ୍ଦି ସେମତି ଦେଖିକି ଲଗାଏ, କିନ୍ତୁ ମୁଁ କାହାକୁ ଲଗେଇଦିଏନି। କାହିଁକି କାହା ହାତ ଖରାପ ହବ କହିବେ ଏଇ ଖରାପ କରିଦେଲା। ସେଥିଲାଗି ମୁଁ କରେନି ମୋ ନିଜ ହାତରେ କିନ୍ତୁ କରେ। ଆଉ ଛୋଟ ଛୋଟ ଛୁଆ ଥିଲେ ତାଙ୍କ ହାତରେ କରିଦେଲେ ତାଙ୍କୁ ତାଙ୍କର କିଛି ପସନ୍ଦ ନା ପସନ୍ଦ ନଥାଏ। ତାଙ୍କୁ ବାସ ଭଲ ଲାଗୁଛି ସେତିକି ଦରକାର।
ଲାଗିଯିବ ସେଟା ତାଙ୍କେ ବହୁତ ଖୁସି ହେଇଯିବେ ପସନ୍ଦ ନା ପସନ୍ଦ ତାଙ୍କର ନାଥାଏ। ସିଏ ବହୁତ ଖୁସି ହେଇ ଯିବେ ନା?
ଆଉ ବଡ ଛୁଆ ଏ ସିଏ ସେମାନଙ୍କର ଟିକେ ଅଧିକ ଇଏ ତାଙ୍କୁ ପାରିହବନି।
ନା ବଡ ଛୁଆ ମାନେ ମୁଁ ଗୋଟେ ଛୋଟ ଛୁଆକୁ ଲଗେଇଥିଲି ମୁଁ ଶିଖି ଯାଇଥିଲି ମାନେ ସେ କହୁଛି ଏ ଏମିତି ଡିଜାଇନ କର ସେମିତି ଡିଜାଇନ କର ସେମିତି ମୋ ଠାରୁ ବି ଗୋଟେ ବହୁତ ଭଲ ଆର୍ଟ ଟିଷ୍ଟ ଅଛନ୍ତି ଆମ ଗାଁରେ ମୋ ପିଇସି ଲାଗିବେ। ତାଙ୍କୁ ବି ଯାଇକି କହୁଛି ତୁ ଏମିତିଆ ଡିଜାଇନ କର ତୁ ସେମିତିଆ ଡିଜାଇନ କର ସିଏ ବି ରାଗି ଯାଇଛନ୍ତି। ହେଲେ ମୁଁ ତତେ ଲଗେଇ ପାରିବିନି ତୁ ଯା ସେ ମୋ ପାଖକୁ ଆସିଲା ସେ ବି ଏମିତି କହିଲେ ମୁ ମୁଁ ବି ତତେ ଲଗେଇ ପାରିବିନି ତୁ ଯାହା କୋଉଠି ଲଗେଇବୁ ତାଙ୍କ ଯଉ ଦିଦି ଥିଲେ ସିଏ ଲଗେଇଲେ ଫେର ତାକୁ।
ହୁଁ
ଆମ ଗାଁ ରେ ଏତେ ଅଛନ୍ତି ମାନେ ମୋ ଭାଉଜ ସମୟ ଅଛନ୍ତି ଏତେ ଭଲସେ ଲଗେଇ ପାରୁନାହାନ୍ତି। ମୋ ମା ବି ଲଗେଇ ଦଉଛନ୍ତି ମେହେନ୍ଦୀ। ମାଙ୍କୁ ଟେଲର କାମ ବହୁତ ଭଲ ଭାବରେ ଆସେ। ମତେ ବି ଶିଖେଇ ଦଉଛନ୍ତି ମୁଁ ବି ଶିଖି ଯାଇଛି ସବୁ ଡ୍ରେସ ସବୁ। ତିଆରି କରିବା ପାଇଁ ମୁଁ ଯେବେ ବି ଯୋଉ ରଜ ଡ୍ରେସ ଆଣିଚି ମୁଁ ହିଁ ତିଆରି କରିବି। ମୁଁ ନିଜେ ଡିଜାଇନ କରିବି ତିଆରି କରିବି। ମୁଁ ଗୋଟେ ଡ୍ରେସ ତିଆରି କରିଥିଲି। ମୋ ମା ମୁଁ ଶିଖି ଯାଇଥିଲି ସେଟା ଟିକେ ଡିଫିକଲଟ ଥିଲା। ନା ତ ମୋ ମା ତିଆରି କରିଥିଲେ ଜାକେଟ ବା ଡ୍ରେସ୍। ଭ କଟସ୍ଲିପ୍ କୁର୍ତୀ ଥିଲା, ଆଉ ଗୋଟେ ଟ୍ରାଉଜର ପ୍ୟାଣ୍ଟ ତା ଉପରେ ଲଙ୍ଗ୍ ଜ୍ୟାକେଟ୍ ଥିଲା। ପାକିସ୍ତାନୀ ହାତ ତମକୁ ପାକିସ୍ତାନୀ ଡ୍ରେସ ଭଲ ଲାଗେ?
ମୁଁ କେବେ ପିନ୍ଧିନି। ମତେ ସେମିତି ଡ୍ରେସ୍ ସେ କୌଣସି ପସନ୍ଦ ନା ପସନ୍ଦ ନଥାଏ। ମତେ ବାସ୍ ମୁଁ ସିମ୍ପୁଲ ଡ୍ରେସ ପିନ୍ଧେ ନା। ସେଥିଲାଗି ମତେ ଏତେ ଝକମାକିଆ କି ଏତେ କାମ ବାଲା ଡ୍ରେସ କିଛି ପସନ୍ଦ ନୁହଁ।